କଣ କରୁଛୁ?
ଏଇଠି ବାସନକୁସନ ମାଜି ମୁଜି କରିକି ଆସୁଛି ଆଉ
ହୁଁ
ହ୍ୟାଲୋ।ହୁଁ
ହଁ
ଘର ଓଳା ଓଳି ମଜା ମଜି ଲୁଗାପଟା ଚଉତା ଚଉତି ହଁ ପରା।ଏଇଠି ଚାଲିଛି ଓଳାଓଳି ସବୁଟା ଚଉତା ଚଉତି ବାସନ ମଜା ତାପରେ ରୋଷେଇ କରା ହବ
ରାତିରେ କଣ ରୋଷେଇ କରିବୁ ଆଜି?
ଆଜି ଚଣା ପିଆଜି କରିବି ଆଉ ଉଁ ଉଁ ଏ
ସେଗୁରା କେମିତି ହଉଛି କିଲୋ ଚଣା ପିଆଜି ମତେ ବତେଇବୁ ଆମେ କରିବୁ।
ଚଣାକୁୁ ସକାଳୁ ବତୁରେଇ ଦେଇଥିବୁ ଚଣା ଏଇ ଯୋଉ ଚଣା ଫାଳ ଚଣା ଫାଳଚଣା ସକାଳୁ ବତୁରେଇ ଦେଇଥିବୁ ଦେଶୀ ଚଣା ହଉ କି ବାଟୁଳା ଚଣା ହଉ।
ଯୋଉ ଚଣା ହେଲେ ଚଳିବ।
ହଁ ଫାଳ ହେଇଥିବ। ରଗଡିକି ଫାଳ କରିଦବ କି ମିଲ ରେ ଦେଇକି ଫାଳ କରିଦବା ଆଉ। ସକାଳୁ ବତୁରେଇ ଦବୁ ବତୁରେଇ ଦେଇକି ବତୁୁରୀ ଗଲା ପରେ ଉପର ବଳିକି ତାକୁ କଣ କରିବୁ ରସୁଣ ଅଦା କଞ୍ଚାଲଙ୍କ କା ଭଲରେ ଧୋଇକି ଚୋପା ଛଡେଇ ଦେଇକି ଏ ସବୁ ମିଶେଇକି ବାଟି ଦବୁ।
ଦରଦର ଗ୍ରାଇଣ୍ଡର ନା ପୁରା
ନାଇଁ ଦର ଦରା ହେଲେ ଚଳିବ ଯେ ପେସୁନ ପୁରା ଇଏ କରିଦେଲେ ବି ଚଳିବ। ଟିକେ ଦର ଦରା କଲେ ଭଲ ଲାଗିବ ଆଉ। ସେଥିରେ କଟା ପିଆଜ ଭେରସୁଙ୍ଗ ଭୁରୁସଙ୍ଗ ପତ୍ର ପତ୍ର ଆଉ ଚୁନା ଯୋଡେ ଯେମତି ଆମେ ବରା ଛାଣୁଛେ
ହୁଁ।
ଯଦି ଚାଉଳ ଚୁନା ନ ମିଶିଲା ତାହେଲେ ତେଲ ଭିଡିବ। ଚୁନା ଟିକେ ମିସେଇବୁ ମିସେଇକି ପିଆଜି କରିବୁ ଆଉ। ଛାଣିବୁ ହୁଁ।
ଛାଣୁଛୁ ନା ସେକି ଦଉଛୁ?
ଶେଖିଲେ ଚଳିବ ଛାଣିଲେ ଚଳିବ ଯେମିତି କଲେ ବି ଭଲ ଲାଗିବ।
ହୁଁ ଆଉ କିନ୍ତୁ ଗ୍ରାଇଣ୍ଡର ହବ ଅଦା ରସୁଣ ଜିରା ଲଙ୍କା।
ହୁଁ ରସୁଣ ଟିକେ ବାସ୍ନା ଆସିବ ଯଦି ରସୁଣ କଞ୍ଚାଲଙ୍କା ଅଦା ବି ଛେଚିକି ପକେ କେଇଦବ ଗ୍ରାଇଣ୍ଡର ସାଧାରେ କରିଦେଇକି ଛେଚକି ପକେଇଲେ ବି ଚଳିବ ହୁଁ ଛେଚା।
ଆଉ ପିଆଜ ଟା କାଟିକି ପଛରେ ପକା ହବ।
ହଁ ଏରା ପଛରେ ଯେତେବେଳେ ତିଆରି କରିବୁ ପିଆଜ ଭୃସଙ୍ଗ ପତ୍ର ଧନିଆ ପତ୍ର ଦେଲେ ଧନିଆ ପତ୍ର
ହୁଁ।
ହୁଁ ଯାହା ପକ କଲେ ଚଳିବ ଆଉ। ଜିରା ଟିକେ ପକେଇଦବୁ। ହଁ। ଆଉ ଛୁଇଁ ବାଇଗଣ ଆଳୁ ହେକା ଭାଜିବି ଆଉ। ହୁଁ ଛୁଇଁ ଦେଖୁନ ଅଶି ଟଙ୍କା କିଲ।
ଏମା ଏତେ କଣ?
ହଁ। ଫୁଲ କୋବି ଟା ଯୋଉ ଅଛି ଝୋଳ କରିବି ବୋଲି କରିନି କାଲି ଦେଖଆ କରିବା ଆଉ।
ଓହୋ।
ତୋଳ ଯୋଡ ମିଶେଇ ଦେଇକି ଝୋଳ କରିଦବା ଆଉ।
ହୁଁ।
ହୁଁ କି ସୋୟାବିନ ବଡି ଯୋଡେ ଆଉ।
ହୁଁ।
ହୁଁଉଁ। ଆଉ ଭଜା କଲେ ତ ହେତେ ବାଗ ଲାଗିବନି।
ହୁଁ।
ଉୁଁ ତୁ କିଛି କରିନୁ?
ନାଇଁ ରାତିକି ହବ ଭାତ ହବ ବୁଟ ଡାଲି ତରକାରୀ ହବ।
ବୁଟ ଡାଲି ତରକାରୀ କେମିତି କରୁଛୁ।
ବୁଟ ଡାଲି ତରକାରୀ ମୁଁ ବୁଟ ଡାଲି ଯୋଉ ସମସ୍ତେ ସିଝଉଛନ୍ତି ମୁଁ ସିଝଉନି
ଆଉ।
ନାଇଁ ମୁଁ ଏମତି ମସଲା ଯେମତି ପିଆଜ ଅଦା ରସୁଣ ଜିରା ଲଙ୍କା ଯୋଉ ସବୁ ଗୁଣ୍ଡ କରିଦଉଛି। ହେଲା କିି ଛେଚିକି ତାପରେ ପିଆଜ ପିଆଜର ଆପଣ କଷେଇକି ମସଲା ମସଲା ସବୁ ଦେଇକି କଷେଇକି ଟମାଟୋକା। ତାାର ବୁଟର ଯାାଇଟାକୁ ହେମତି କଷେଇ ଚାଲିବି। ପକେଇକି ଯୋଉ ମସଲାରେ ମସଲାରେ କଷେଇବ। କଷେଇବି କଷେଇବି ଟିକେ ସମୟ ପରେ କଷି ହେଲା ପରେ ପଛରେ ଯାଇକି ଲାଷ୍ଟ କୁ ପାଣି ଦେବି। ଆଳୁ ପକଉଛି ଖାଲି ଆଳୁକୁ ପାଖରେ ଆଉ କିଛି ପରିବା ପକଉନି।
ଆଳୁ କଖାରୁରେ ସେଟା ସିଝଉନୁ କି?
ନାଇଁ କିଛି ସିଝା ହୁଉନି।
ଆଉ କଞ୍ଚା ପରିବାରେ କରୁଚ ଆଉ।
ହଁ କଞ୍ଚା ପରିବାରେ ହେଇଥିରେ କଷେଇବି କଷେଇବି କସେଇ ବି ଆଳୁ କେବଳ ଆଳୁକୁ ବୁଟ ଯାଇ ପକଉଛି କଖାରୁ ବି ଥରେ ଥରେ ପକଉନି ଆଳୁକୁ ବୁଟ ଯାଇ
ହଁ ମ ଯେମିତି ମଟର ଆଳୁ କଷା ଝୋଳ କରୁଛ ଏମିତି ବୁଟ ଯାଇ ଆଳୁ କ କଖାରୁ ବିନା ବୁଟ ଜାଇ ଆଳୁ ଆଉ।
ହଁ ବୁଟ ଯାଇ ଆଳୁ ତ କଷେଇବି ତାପରେ ପାଣି ଦେବେ ପାଣି ଦେଲା ପରେ ତାପରେ ସିଝିବ ଯେତିକି ସିଝିବ ସିଝିବ ଆଉ।
ହୁଁ ରୁଟି କରୁ ରୁଟି ନା ଭାତ?
ଭାତ ହବ ବୁଟ ଡଲି ତରକାରୀ ହବ ଆଳୁ ଭର୍ତ୍ତା ହବ ପୁଣି ରୁଟି ହବ।
ହୁଁ ରୁଟି କିଏ? ଶାଶୁ ଖାଉଛନ୍ତି।
ରୁଟି ତାଙ୍କର ଡାଇବେଟିସ୍ ଅଛି ତ ସେ ରୁଟି ଖାଉଛନ୍ତି। ଆମେ ସବୁ ଭାତ ଖାଉଛୁ ମୁଁ ବି ରୁଟି ଖାଇଦଉଛି ଏବେ।
ହଉ ରୁଟି ଟା ଦେହ ପାଇଁ ଭଲ ଆଉ ଦଶକିଲିଆ ଅଟା ଆସୁନି?
ହଁ ଦଶ କିଲୋ ଅଟା ଆସିବ କହୁଛନ୍ତି ଆଉ କେତେ ଦିନ ପରେ ସରିଯାଇଥିଲା ତ ଏବେ ଆଉଥରେ ଗଲେ ଆଣିବେ ଆଉ। ଆସିଲେ ମୁଁ କହିବି ବିଭୂତି ହେଇ ଯାଇକି କହିବୁ ଆଣିବେ।
ରୁଟି ବି ଖାଉଥିବ ଆଉ। ଏ ମାମା ବି କହୁଥିଲେ ଲୋ ସିଏ ଆଣିବ ବୋଲି।
ହୁଁ।
ହଁ। ଆଉ ଯୋଉଠିକି କହିବ ଯୋଉଠିକି ଆସିବ କହିଦେଲେ ଫୋନ କରିକି ସେଇଠୁ ଆଣିଲେ ହାରି ହବ ଆଉ।
ହୁଁ।
ଏବେ ବର୍ଷା ଦିନ ଶୀତ ଦିନ ହେଲାଣି ରୁଟି ଟିକେ ଖିଆ ହବ।
ହଁ ଭାତ ଆଉ କି ଖାଇବାକୁ ବେଶ ଭଲ ପାଇବେ କି?
ହଁ ଶୀତଦିନ ହେଲେ ତ ଭାତକୁ ଇଚ୍ଛା ହବନି।
ଏଠି ତ କେତେ କୋଉ ମାସ ହେଲା ଆଡେ ଆସ ଆଷାଢ ମାସ ହବ ଆଷାଢ ଶ୍ରାବଣ ଭାଦ୍ରବ ଆସିନ ଆସିନ ଗଲେ କାର୍ତ୍ତିକରୁ ଶୀତ ଶୀତ ଦିନର କାର୍ତ୍ତିକ ଟଠିକି କାର୍ତ୍ତିକ ପୂର୍ଣ୍ଣମୀ ନୁହଁ କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା ହଉନି ଏଠି?
ହଁ ବି ମରାଠି ହଉଛି ଗାଁରେ ବି ହଉଛି ଯାତ୍ରା।
ହଁ।
ମେ ମେଲୋଡି ହରିକା ହଉନି?
ହଁ ଗାଁ ରେ ଯାତ୍ରା ହଉଛି ନାଚ ଗୀତ ହଉଛି ରାସ ରାସ ଯାତ୍ରା ହଉଛି କେ ତେ କଣ ହଉଛି ସବୁ ବିକା ହଉଚଛି ଆଇସ୍କ୍ରିମ, ଗୁପଚୁପ, ଚାଟ୍। ମାସକ ଯାକ ସବୁ ଦୀପ ଜାଳି ଯାଉଛନ୍ତି କେତେ ଝିଅ ପିଲା କେତେ ମାଇକିନା କେତେ ତେ ଅଣ୍ଡିରା ସମସ୍ତେ ଯାଉଛନ୍ତି।
ଟେନ ଅରୁଆ, ଡାଲମା, ଖଟା।
ହଁ ଅରୁଆ ଡାଲମା ଖଟା ଖିରି ହଉଛି ସବି ମରା ମୁୁଡିଆ ଠିକି ଯାଉଛନ୍ତି ଯୋଉ ସେଠି ବି ଯା
ଲାଷ୍ଟ ଶେଷ ଦିନ ଶେଷ ଦିନ ସମସ୍ତେ ମନ୍ଦିର ଯାଉନାହାନ୍ତି ବୁଲି?
ହଁ ରାତିରେ ଉଠିକି ସବୁ ଡା ଛାଡିଯିବେ ସେଠି ଡଙ୍ଗା ଛାଡି କେତେ ଲୋକ ହେଠି ଗାଧେଇକି ଡଙ୍ଗା ଛାଡ଼ିକି ଆସିବେ।
ଏଇଦିନ ଲାଷ୍ଟ ନଭେମ୍ବର ଯିବା କି ଯାତ୍ରା ଦେଖି?
ହଁ ଭୀମରା ମୁଣ୍ଡିଆ ଏଠି ଯାତ୍ରା ହଉଛି କହୁଛନ୍ତି ଭୀମଙ୍କ ପାଦ ଚିହ୍ନଟ ଏଇଠି ଅଛି।
ହଁ ମୁଁ ଦେଖି ଯିବା କି କେତେ ଉଞ୍ଚା ପାହାଡ ଚଢିକି ଯିବା।
କହୁଛନ୍ତି ପାହାଚ ପାହାଚ କେତେ ପାହାଡ ହେଇଛି ସେଠି ଚଢିକି ଯିବାକୁ ପଡିବ ବହୁତ ଉଚ୍ଚା।
ନାଇ ଖାଲି ପାହାଡ଼।
ପାହାଡ ପାହାଡରେ ଚଢି ଚଢି ଯିବୁ।
ହଁ କହୁଛନ୍ତି ପୁଣି ଯିଏ ଆଣ୍ଠୁକୁ ଧରିବ ଅଣ୍ଠୁକୁରା ହେବ ।
ହଁ!
ହଁ ଏଥିରୁ ଆମେ ଯିବା।
ହଁ ଯିବା ବୁଲିକି ଆସିବା।
ମୁଁ ଯାଇଥିଲି ଛୋଟଟେ ହେଇଥିଲି।
ହୁଁ!
ଏବେ ଯିବା ଥରେ ଆଉ!
ହୁଁ!
ମନ୍ଦିର ବୁଲିକି ଆସିଲା ପରେ ଗାଡି ଟେ କରିକି ଗଲେ ହଅନ୍ତା।
ହଁ ସମସ୍ତେ ଏମିତି କରୁଛନ୍ତି ସମସ୍ତେଆଡେ ବୁଲିକି ଆଉଛନ୍ତିଆଡେ ଗାଡିଟେ କରି ଯାଉଛନ୍ତି
ଆମେ ଜାଣିନୁ କୁଆଡେ ଗୋଟେ ଯାଆନ୍ତି ଏଇଥରକ ସମସ୍ତେ ତମର ଆମର ମାଇ ମାମାହାଙ୍କା ଯାଆନ୍ତେ ଯଦି ଯାଆନ୍ତେ।
ସମସ୍ତେ ଯିବା କି ବାହାରିକି ଘଟଗାଁ ଯିବା।
ହଁ!
ଘଟଗାଁ ଯିବା ତୋର ଯାଚେ ଗାଁ ଅଛି ଏଇଠି ପରା।
ହଁ ଘଟଗାଁ ରେ ଶହେ ଆଠ ନଡିଆ ବାଡେଇବି।
ସେଇଠି ଯାଚେଙ୍ଗା ଅଛି ଏଇଥର ଆସିଲେ କପିଳାସଜିବା।
ହଁ କେବେ ଆସିବେ କି?
ସିଏ ଦଶହରା ଟିକେ ଆସିବେ ବାହାରୁଥିଲେ ଯେ ପୁଣି କଣ କହୁଛନ୍ତି କି ରଥଯାତ୍ରା ପରେ ଟିକେ ଟିକେଟ କରିବି ତମେ ଆସିବ ଭରି ଏବେ ପୁଣି କହିଲେଣି ଆଜି କହିଲେ ହଁ ଆଉ ଯଦି ମୁଁ ଯିବିହାରି ସିଏ କଉ ଦଶହରା ଟିକି ଆଉ ଆସିବେ ଦଶହରା ଟିକି ଯଦି ଆସିବେ ସବୁ ସାଙ୍ଗ ହେଇକି ଆସିବୁ ପୁଣି ପନ୍ଦର ଦିନରେ ହେଇକି ଯିବୁ ଆଉ କଣ? ହୁଁ ସେଠି ବି ଭଲ ଭଲ ଜାଗା ଅଛି ଗଲେ ବୁଲିଯିବି ସିରିଡି ସ ଯୋଉ ସତ୍ୟ ସାହି ଅଛି ସେଠି ପାଖରେ ଯୋଉ ମହାରାଷ୍ଟ୍ର ସିରିଡି ସାାଇ ଟିକେ ବୁଲିଯିବି।
ଆଉ ତୁ ଯା ତୁ ଗଲେ ମୁଁ ଯିବି ଆଉ!
ହୁଁ ମୁଁ ରହିବି ତ ଗଲେ ଏନୁ ମାର୍ଚ୍ଚ ମାସ ଯାଏ ଆଉ!
ହୁଁ!
ଏବେ ଗଲେ ମୁ ଆଉ ଏବେ ଆସିହବ କି?
ହଁ! ହଁ ପରା! ହଉ ହଉ ଆଉ! ଓହୋ!
ତୋ ପୁଅ କେତେଟା ଟିଉସନ ରୁ ଆସିବ?
ପୁଅ ଛଅଟାରେ ଆସିବ।
ହୁଁ ଏତେ ସମୟ ବସୁଛି ଯାଇକି ଟୁସନଟାରେ।
ହଁ ସେ ଦେଖୁନୁ ଆଜି କାନ୍ଦିକି ପଳେଇ ଆସିଲାଣି।
ହୁଁ ତତେ ଅଣ୍ଡା ଚପ ଆସିଛି?
ହଁ ଅଣ୍ଡା ଚପ ଆସିଛି।
ହୁଁ କେମତି କରୁଛୁ।
ଅଣ୍ଡାକୁ ସିଝେଇ ଦଉଛି ମଝିରୁ ଦିଫାଳ କରିଦଉଛି। ତାପରେ ଆମର ଏ ଯୋଉ ପିଆଜ ତେଲ ପିଆଜ ଅଦା ରସୁଣ ଛେଚା ଲଙ୍କାଗୁଣ୍ଡ ଜିରା ଗୁଣ୍ଡ। ଧନିଆ ଗୁଣ୍ଡ ଚିକେନ ମସଲା ସବୁ ମସଲା ଦେଇକି କଷେଇ ଦଉଛି! ଆଳୁ ପକେଇକି ତାପରେ ଛୋଟ ଛୋଟ କରିକି ତା ମଝିରେ ପୁର ଦେଇ ଦଉଛି। ପୁର ଦେଇକି ବେସନରେ ଲଙ୍କାଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ ଗୋଳେଇ ଦେଇକି ତାକୁ ଛାଣୁଛି ଆଉ। ହୁଁ। ତୁ କେତେବେଳେ କରିଛୁ ନା ନାଇଁ।
ନାଇଁ ଅଣ୍ଡା ଚପ୍ କେତେବେଳେ କରିନି ଚିକେନ ପକୋଡା ହାକା କରେ। ଚିଲି କୋବି।
ହଁ ମୁଁ ବି ଏରା କେତେବେଳେ କରିନି ଜାଣିଛି ଆଉ।
ହୁଁ।
ହୁଁ। ହେ ତୋତେ ଖାଇବାକୁ କଣ ଭଲ ଲାଗୁଛି?
ଖାଇବାକୁ ସବୁ ଭଲ ଲାଗିବ।
ହଁ।
ଅଣ୍ଡା ଚପ ଚାଟ।
ଆମ ଡିିହ ଗାଁରେ ବଢିଆ ଚାଟ କରୁଛନ୍ତି।
ମଟର କରୁଛନ୍ତି।
ଆଉ ମୋମୋ ତ ବଢିଆ ଲାଗେ।
ହୁଁ।
ହୁଁ ଦଶପଲାକୁ ନ ଯିବା କି।
ହୁଁ।
କହିଲି ଦଶପଲ୍ଲା ଚାଲୁନୁ କୋଉ ଦିନ ଯିବା ବୁଲିକି ଆସିବା।
ହଁ ଯିବା ଆଉ ଦଶପଲ୍ଲା ଦିନେ ଯିବା ବୁଲିକି ଆସିବା ଆଉ।
ହୁଁ। ଦଶପ୍ଲା ଡ୍ୟାାମ ହଙ୍ଗା ଯିବା ଟିକେ ବୁଲିକି ଆସନ୍ତେ! ଗାଡି ଟେ କରିକି ଅଟୋ ଟେ।
ହୁଁ।
ତୁ ଭଞ୍ଜନଗର ପାର୍କ ଦେଖିଛୁ?
ନାଇଁ ମୁଁ କେବେ ଯାଇନି।
ହୁଁ। ଏଥର ଆସ କେତେବେଳେ ଯିବା! ଉଁ ନାଇଁ ଭଞ୍ଜନଗର ପାର୍କଠି କହୁଛନ୍ତି, ୱାଟର ପାର୍କ ଅଛି ବୋଲି।
ହଁ ସେଇଠି ୱାଟର ଯୋଉ ନୁହଁ ପାଣି ଯୋଉ ନୁହଁ ସୋ ହଉଛି। ଜନ୍ ଜାତୀୟ ସ ସଙ୍ଗୀତ ଗାଇକି ହେଠି ପାଣି ଯୋଉ ହେଇ ଅନୁସାରେ ସ ଯା ୱାଟର ପାର୍କ ରେ ନାଇଟ ଶୋ ହଉଛି! ଯୋଉ ପାଣିରେ ହେଇ ଭଳିଆ ଡ୍ୟାନ୍ସ ହଉଛି।
ଆଉ ତୁ ତାହେଲେ ଗଲେ ଆଉକୁ ଆସିବୁ ଆଉ କପିଳାସ କଣ ଯିବା।
କପିଳାସ ଦେଖିବା କଣ ହଉଛି।
ହଁ।
କପିଳାସ ତୁ ଦେଖିଛୁ ଆଗରୁ।
ହଁ ମୁଁ ପିଲାଟା ହେଇଥିଲେ ଦେଖିଛି ଥରେ ହୁଁ। ଆଉ କାହିଁ ଦେଖିନି ଆଉ।
ହଁ ଭଲ ଜାଗା ଟେ ତ ଆଉ କହୁଛନ୍ତି! ମୋବାଇଲ ରେ ମୁଁ ଦେଖ କିଥିଲି ମୁଁ ଏମିତି ଦେଖିନି।
ଆଉ ହଉ ଯିବା କେତେବେଳେ ଆଉ।
ନୁ ଆଣିବୁ ମୁଁ ରଖିଦଉଛି।
ହଁ।